ହଁ, ହାଲୋ।
ହଁ ମୁଁ ଫ୍ରି ଅଛି, ବସିଛି, କୁହନ୍ତୁ?
ଖାଇ ସାଇଲାଣି। ହାଲୋ। ଖାଇ ଖାଇସାଇଲେଣି?
ନା ନା ଖାଇନି, କୁହନ୍ତୁ?
ଓ ଆଜି, ଆଜି ଘରେ ରୋଷେଇ କଣ କଣ ହେଇଥିଲା?
ହଁ, ତ ଆମର ତ ଏମିତି ଯେହେତୁ ଆଜି ସୋମବାର ଅଛି, ତ ଆମ ଘରେ କାନିକା ହେଇଥିଲା, ଦେନ୍ ତାଙ୍କ ତା ସହିତ ଡାଲମା ହେଇଚି। ତ, ଯେହେତୁ ଆଜି ଆମର ଆମିଷ କିଛି ହେବନି, ତ ସାଧା ହିସାବରେ ହେଇଚି ଆ। ଆପଣଙ୍କ ଘରେ କଣ ସବୁ ହେଇଛି?
ଆମର ଆମର ତ ଆଜି ସୋମବାର, ସେଇ ଭାତ, ଡାଲମା, ଶାଗ, ଦହି ସାଲାଡ୍
ଆପଣ ଙ୍କୁ ରୋଷେଇ କଣ କଣ ଆସେ?
ହଁ, ମତେ ତ ଏମିତି ଆଜି ୟୁଲି ସବୁ କିଛି ରୋଷେଇ ଆସେ, କିନ୍ତୁ ସବୁ ସବୁ ଗୁଡା କୋଉଗୁରା ବେଶୀ ଭଲ ହେଇଯିବ, କୋଉଗୁରା ଟିକେ ମାନେ କମ୍ ଭଲ ଲାଗେ ସ୍ଵାଦରେ ତ ମୁଁ ଛତୁ ମସଲା ଟା ବି ବହୁତ ଭଲ ଭାବରେ କରିପାରେ, ଆଉ କେନ୍ ବି କରେ, ମାଛ, ଏମିତି ଆମିଷ ସା ହଁ, ସବୁ କିିଛି କରିପାରେ, ଆଉ ଆପଣଙ୍କର କୋଉ ରୋଷେଇଟା ଭଲ ହୁଏ?
ହଁ ହଁ ସେଇ ସବୁ ତ ଆସେ ଚିକେନ୍ ତରକାରୀ ମାଛ, ଏମିତି ସାଧା, ସାଧାରେ ଭଜା ଭଜା ଟିକେ ହୁଏ ଆଉ।
ଆପଣ ଏବେ କଣ କଣ ସବୁ ଏଇନା, ରାତି ପାଇଁ କଣ କଣ ସବୁ ରୋଷେଇ କରିଚନ୍ତି?
ରାତି ପାଇଁ ରୁଟି ହେଇଛି ଭଜା ଜେ କଣ ଭଜା ହେରିକା ହବ ଆଉ। ଆପଣଙ୍କର?
ହଁ ହଁ ଆମର ତ ଆଜି ଯେହେତୁ ସୋମବାର ଆମର କାନିକା ହେଇ ସାରିଲାଣି ତ ଡାଲମାଟା ଏବେ ବସିଚି ଜଷ୍ଟ ହେବ କାନିକା ପ୍ରସ୍ତୁତ କରିବାର ପ୍ରଣାଳୀଟା ମୁଁ ଆପଣଙ୍କୁ କହିଦଉଛି ପ୍ର ଆମେ ଆମେ ମାନେ ଅରୁଆର ବସୁମତି ଚାଉଳ କୁ ଫାଷ୍ଟ ନେଇଯିବା ତାକୁ କିଛି ସମୟ ପାଣିରେ ବତୁରେଇବା ବତୁରେଇ ସାରିଲା ପରେ ତାକୁ ଆମେ ଛାଣିକି ହଳଦୀ ଗୋଳେଇକି କିଛି ସମୟ ଶୁଖେଇଦେବା ତ ଶୁଖେଇ ସାରିଲା ପରେ ଆମେ ଟିକେ ମାନେ ବେଶୀ ପଚାଶ ପ୍ରତିଶତ ଶୁଖିଗଲା ପରେ। ତାକୁ ଆମେ ମାନେ। ଯେମିତି ଗୋଟା ଗରମ ମସଲା ଅଛି ଡାଲଚିନ୍ ଗୁଜୁରାତି ତେଜପତ୍ର ପକେଇକି ତାକୁ ଟିକେ କ ହାଲକା ଚିନି ଦେଇକି ଘିଅରେ ଫ୍ରାଏ କରନେବା। ଆଉ କାଜୁ ଆଗରୁ କିଯି କାଜୁ କିସମିସ ବାଦାମ ଏମିତି ଆମେ ଆଗରୁ ଫ୍ରାଏ କରିକି ରଖ। ଦେଇଥିବା ତ ତାପରେ ଏଇ ସବୁ ଜିନିଷକୁ ଦେଇକି ଚାଉଳକୁୁ ଟିକେ। ହାଲକା ଭାଜିବା ଭାଜି ସାରିଲା ପରେ ସେଥିରେ ପାଣି ଚିନି ଆଡ଼୍ କରିକି ଫୁଟେଇ ଦେଇକି ଲାଷ୍ଟ ହେଇସାରିଲା ପରେ କାଜୁ କିସମିସ ବାଦାମ ଯାହାବି ଶୁଖିଲା ଡ୍ରାଏ ଫ୍ରୁଟ୍ ସବୁ କିଛି ପକେଇ ପାରିବା ଆଉ ଆପଣ କୁହନ୍ତୁ ଆପଣଙ୍କୁ କେମିତି କଣ ଭଜା ଆସେ କୁହନ୍ତୁ ତାର ପ୍ରଣାଳୀ ଟା।
ଭଜା ଆଳୁ ଭଜା ହେରୀକା ହେଲେ ଆଳୁ ଫାଷ୍ଟ କାଟିବା। ପାଣି ଆଣିକି କନ୍ତୁର ପାଣି ଆଣିକି କାଟିକି ପାଣିରେ ପକେଇବା ତାପରେ ଗ୍ୟାସ୍ ଲଗେଇବା କଢେଇ ବସେଇକି ତେଲ ଫୁଟଣ। ଅପ୍ ପିଆଜ ଲଙ୍କାରେ ଭାଜି ସାରିଆ ପରେ ଆଳୁ ପକେଇ ସାରିଲା ପରେ ହଳଦୀ ଲଙ୍କାଗୁଣ୍ଡ ମିଟ୍ ମ ହଁ ଲାଗିଛି।
ହଁ
ଆପଣଙ୍କୁ ଖାଇବାକୁ କଣ କଣ ଭଲ ଲାଗେ ଭଲ ଜିନିଷ ଫେବରାଇଟ ଆପଣଙ୍କ କଣ?
ହଁ ତ ମୋର ଏମିତି ପସନ୍ଦ କିଛି ନାହିଁ କିନ୍ତୁ ମତେ ସବୁଠୁ ବେଶୀ ପାଏସଟା ଭଲ ଲାଗେ ତ ଯେହେତୁ ଏଟା ବହୁତ ଭଲ ଲାଗେ। ତ ଆପଣଙ୍କ ପାଖେରେ ଟିକେ ଅନ୍ୟ ସାଉଣ୍ଡ ଶୁଭୁଛି ଟିକେ ଦୂରରେ ବସନ୍ତୁ।
ନିମ କେଚୁ।
ତ ପାଏସ ଟା ସେମିତି ମୁଁ ନିଜେ ବି ଘରେ ତିଆରି କରେ ଦେନ୍ ଭୋଜିରେ ବି ଗଲେ ମତେ ପାଏସ ଖାଇକୁ ବହୁତ ଭଲ ଲାଗେ। ଆଉ ଆ ପାଏସ ତିଆରି କରିବାଟା ବହୁତ ମାନେ ସମୟ ନିଏ କିନ୍ତୁ ବହୁତ ସ୍ୱାଦ ସେଇଟା। ଆଉ ଆପଣଙ୍କର କେମିତି କଣ ପାଏସ୍ ତିଆରି କରନ୍ତି ତା ପ୍ରଣାଳୀଟା ଟିକେ କୁହନ୍ତୁ।
ମତେ ତ ଆସେନି।
ହଁ ହଁ ହଉ। ମୁଁ ତାର ପ୍ରଣାଳୀ ଟା କହୁଛି। ତ ଫାଷ୍ଟ ଆମେ ସେ ଯୋଉ ଚାଉଳ ଟାକୁ ପା ପାଇଁ ନେବା, ସେଟାକୁ ହାଲକା ଅଧ ଗୋଟେ ପରେ ବା ଯଦି ଟାଇମ ନଥିବ ବି ପାଞ୍ଚ ଦଶ ମିନିଟ୍ ବି ଚାଉଳ ଟାକୁ ଭଲ ସେଇ ଦି ତିନିଥର ତାକୁ ଧୋଇଦବା, ଆଉ ଦୁଇ ଦେଇଲା ପରେ ଆମେ ତାକୁ ଦେଶୀ ଗୁଆ ଘିଅ ହେଲେ ଭଲ, ଯଦି ଗୁଆ ଘିଅ ବି ଜଣେ ଜଣଙ୍କ ପାଖରେ ନ ନଥାଏ ତ ବଜାରରୁ ଯୋଉ ଖାଇବା ଘିଅ ଓମ୍ ଫେଡ୍ ଘିଅ ତାକୁ ଆଣିକି ସେଥିରେ ଚାଉଳଟାକୁ ଭାଜିଦେବା। ତାପରେ ସେଥିରେ ଚାଉଳରେ ଟିକେ ଭାଜିବା ଆଗରୁ ଆମେ ତାକୁ ଚିନି ଟିକେ ସେ ଘିଅ ରେ ଦେବା ଚିନିଟା ଟିକେ କଲର୍ ପାଇଁ, ଚିନିଟା କିଛି ସମୟ ଫୁ ହେଇ ସାରିଲା ପରେ ଚାଉଳ ପକେଇକି ହାଲକା ଭାଜିବା ଗୋଟେରୁ ଦୁଇ ମିନିଟ୍, ଭାଜି ସାରିଲା ପରେ ସେଥିରେ ଆମେ ପାଣି ଆଡ୍ କରିଦେବା। ତ ଫୁଟିଲା ପରେ ଆମେ ସେଥିରେ ଲୁଣ, ଚିନି, ମିଲ୍କମେଡ୍ ଆଉ କ୍ଷୀରକୁ ଯଦି ଚାହିଁଲେ ବି ଦେଇପାରିବେ ଅମୁଲ ଗୋଳେଇକି ସବୁ ପକେଇଦେବା ଆଉ ଲାଷ୍ଟରେ ହେଇ ଓହ୍ଲେଇ ସାରିଲା ପରେ କାଜୁ ଭାଜି ଟିକେ ରଖିଥିବା କାଜୁ, କିସ୍ ମିସ୍ ତ ସେଥିରେ ଆମେ ପକେଇଦବା। ଆଉ ଏ ଏଥିରେ ତ ସବୁ ଆଇଟମ୍ ଗୁଡ଼ା ବହୁତ ଭଲ ହୋଇଥାଏ। କିନ୍ତୁ ଏତେ ଯଉ ଗରମରେ ଏଇଟା ସବୁ ଏତେ ସମୟ ଲାଗିବ ନା ତ ଏଇନେ ସବୁ କରିହେବନି।
ହୁଁ।
ତ ଯେହେତୁ ଗରମ ହଉଛି ପଖାଳ ଟା ହିଁ ଭଲ ଖାଇବା। ମାନେ ସବୁଠୁ ସୁବିଧା ଆଉ ପଖାଳ ସାଙ୍ଗରେ ଏମିତିରେବି ଯେକୌଣସି ସେ ଆଇଟମ୍ ଆପଣ କରିକି ଖାଇପାରିବେ। ଯେମିତି ଶାଗ, ବଡ଼ିଚୁରା, ଛୁଇଁ ଆଳୁ ଭ ଜା ଯାହା କିଛି ବି ଆପଣଙ୍କୁ ପୋଡ଼ା ପୋଡ଼ି ଯାହା ବିି ଦେଲେ ପଖାଳ ସାଙ୍ଗରେ ଭଲ, ଆଉ ଆପଣଙ୍କ ଆଡ଼େ ପଖାଳ ଖାଉଛନ୍ତି ନା ନାହିଁ?
ଖାଇବା ଖାଇବା। ହ୍ୟାଲୋ।
ଆପଣଙ୍କ ଆଡେ ପଖାଳ ଖାଆନ୍ତି ନା ନାଇଁ?
ପଖାଳ
ହଁ।
ହଁ ହଁ ଖାଆନ୍ତି। ଆମର ସବୁଦିନ ଗରମ ଯେମିତି ହଉଛି ଗରମ ଭାତ କିଏ ଖାଇବାକୁ ଇଚ୍ଛା କରୁନାହାନ୍ତି।
ସେଇ ସବୁଦିନ ପଖାଳ।
ହଁ ଆପଣ କିଛି କୁହନ୍ତୁ ଆପଣ କଣ କଣ ଖାଇବାକୁ ଭଲ ପାଆନ୍ତି, ଆଉ କଣ କଣ ଶିଖିଛନ୍ତି କିଛି ବିସ୍ତାର ଭାବରେ କୁହନ୍ତୁ।
ହଁ, ମତେ ତ ଫାଷ୍ଟ ଫୁଡ୍ ଖାଇବାକୁ ଟିକେ ଭଲ ଲାଗେ। ଆଉ ଚାଉମିନ୍ ଘରେ ବି ବନେଇଦେବି ଘରେ।
ତ ଚାଉମିିନ୍ କେମିତି ବନାନ୍ତି ଟିକେ କୁହନ୍ତୁ?
ଚାଉମିିନ୍ ଯାହା ଭେଜିଟେବୁଲ୍ ପକେଇବା କଥା ପିଆଜ ପିଆଜ, ଗାଜର, କ୍ୟାପ୍ସିକମ୍, ବିଟ୍। ଆକୁ ସବୁ କାଟିିକିନା ଚାଉମିନ୍ ଟାକୁ ସିଝେଇଦବା ଫାଷ୍ଟ। ତାପରେ ତମେ ଯାହା ଯାହା କାଟିିକି ଚାଉମିନ୍ ରେ ପକେଇବା ତାକୁ ଭାଜି ଭାଜି କିନା ମସଲା ଚାଉମିିନ ମସଲା ଟିକେ ପକେଇଲେ ଟେଷ୍ଟ ଟା ଟିକେ ଆସେ। ସେ ପକେଇକି ତାପରେ ଚାଉମିିନ ପକେଇବା ଟମୋଟ ସସ୍ ଘରିକା ପକେଇବା ଆଉ। ଏତେ ବି ତ ଭଲ ରୋଷେଇ ଆସେନି। ଯେତିକି ଆସେ ସେତିକି ଆଉ।
ହଁ ତ ରୋଷେଇଟା ବି ସମସ୍ତଙ୍କୁ ତ ଆସିବା ସେଟା ନୁହେଁ ନା, ଅଳ୍ପ ବହୁତ କିଛି ଶିଖିବା କଥା। ହଁ, ମୁଁ ସେମିତି ବି କି ମାନେ କିଛି ଗୋଟେ ନାହିଁ ଯେ ହଁ ଏଇଟା ଶିଖିବ ଏମିତି କିଛି ନାହିଁ। ଯୋଉ ଯୋଉମାନେ ବି କିଛି ଶିଖିବି ନାହାନ୍ତି ତାଙ୍କ ପାଇଁ ସହଜ। ଯଉଟା ହେଲା ମୋବାଇଲ ରେ ସେମାନେ ମାରିକି ବି ଥୋଇ ରୋଷେଇ କରିପାରିବେ ଆପଣ ମୋବାଇଲ ମାରିକି ରୋଷେଇ କରନ୍ତି।
ହଁ ଏମିତି ଯଦି କଣ ହେଲେ ଚି କିଛି ଇନ ଜିନିଷ ଯ ଦେଖିବି ପ୍ରାୟତ କଣ ଘରେ କିନ୍ତୁ ଭଲ ହୁଏନି।
ସେଥିରେ କିଛି ନାହିଁ ଟ୍ରାଏ କରିବା ସବୁ ଜିନିଷ ଟ୍ରାଏ କରିବା ଟା ଭଲ ଭଲ ହୁଏନି ବୋଲି ଯଦି ଛାଡିଦବା ତ ସେଟା ଆମେ କରିପାରିବାନି। ତ ମୁଁ ବି ସେମିତି ମୋବାଇଲରେ ମାରିକି ଯଉ ନୂଆ ନୂଆ ଜିନିଷ ସବୁ ନୂଆ ନୂଆରେ ଦିଦି ସବୁ କରେ ଗୋଟେ ଗୋଟେ ଆଇଟମ ଭଲ ହୁଏ। ଗୋଟେ ଖରାପ ରୁହେ କାରଣ ଆମେ ତ ଆଉ ସେମାନଙ୍କ ଭଳିଆ ପୁରା ପରଫେକ୍ଟ ର ସେଇ କରିପାରିବାନି ନା ଯେତିକି ମାନେ ଜାଣିଛେ ସେତିକି କରିବା କଥା ଆଉ ଆପଣ ଚାହା ପିଇବେ ନା ନାହିଁ।
ନାଇଁ ନା ମୁଁ ଚା ପିଏନି।
ଚାର ହଁ ମୁଁ ଅଳ୍ପ ପିଏ ସେ ସବୁ। ବେଶି ପିଏନି ହାଲକା ମାନେ ଅଧ କପ୍ ତଳକୁ ସେତେବେଳେ ଚାହା ପିଇବାକୁ ଭଲ ଲାଗେ ତ ସେମିତି କିଛି ନାହିଁ ପ୍ରତେକଦିନ ମୋର ଅଭ୍ୟାସ। ଆଉ ଆପଣଙ୍କ ଘରେ ସମସ୍ତେ ଚାହା ପିଅନ୍ତି ନା ନାଇଁ କେମିତି କଣ ଚାହା ପିଅନ୍ତି। ସେ କୁହନ୍ତୁ।
ଆମ ଏ ବି ସମସ୍ତେ ଚାହା ପିଅନ୍ତି। ଚାହା ତିଆରି କଲେ କ୍ଷୀର ଯଦି ଅମୂଲ ଚାହା ଯିଏ କରିବାକୁ ଚାହୁଁଥିବ ମୁଁ ଚାହା ଲିଏନି। କିନ୍ତୁ ଟେଷ୍ଟ ଟା ଟିକେ ଆସନି କ୍ଷୀର ଚାରେ ଟିକେ ଟେଷ୍ଟ ଆସେ। କ୍ଷୀର, ଗୁଜୁରାତି ଚାହାପତି, ଚିନି, କ୍ଷୀରଠୁ ଭଲଭାବେ ଫୁଟେଇକି ଚାହାପତି ପକେଇ ସାରିଲା ପରେ ଚିନି, ଗୁଜୁରାତି, ଅ ସେ ଟିକେ ପକେଇବା ସେ ଫୁଟି ସଲା ପରେ ଟିକେ ଟେଷ୍ଟ ଆସିବ।
ହଁଣ ସେମତି କିଛି ନାହିଁ ସମସ୍ତଙ୍କୁ ସବୁ ଜିନିଷା ପସନ୍ଦ ଆସିନି। ତ ଯାହାକୁ ଯୋଉଟା ଭଲ ଲାଗୁଛି ସେଟା କରିବା କଥା। ଆଉ ତ ମୋତେ ବି ଖାଇବାରେ ପିଠା ବହୁତ ଭଲ ଲାଗେ ଯେମିତି ପୋଡ଼ ପିଠା ଆରିସା ପିଠା ଆଉ କା କାକେରା ସୁଜି କାକେରା ପୁର କାକେରାଟୁ ବି ସେମିତି ସାଧା କାକେରାଟା ପସନ୍ଦ କାରଣ ଏଟା କମ୍ ସମୟରେ ହେଇଯାଏ ପୁରଟା କାରଣ ଭାଜିବାକୁ ଯାଉକୁ ନଡ଼ିଆଟାକୁ ଭାଙ୍ଗିଦଉ ପଡ଼ିବ ଦେନ୍ ତାକୁ ଭାଜିବେ। ତାପରେ ଫୁଲ ପ୍ରସ୍ତୁତ ହୁଏ କିନ୍ତୁ ସାଧା ପିଠାଟା କଣ ଖାଲି ସୁଜି ଜ ପୁଣି ଆପଣ ଯେମିତି ଦେବେ ଆଉ ଖାଲି ତା ଗଢ଼ିକି ହିଁ ଛାଣିଦେବି ସେଟା ବହୁତ ସହଜ ଲାଗେ। ତମ ଏମତି ବି ମତେ ଖାଇବାକୁ ବହୁତ ଭଲ ଲାଗେ। ଆଉ ଆପଣଙ୍କୁ ସବୁ କଣ କଣ ପିଠା ଖାଇବାକୁ ଭଲ ଲାଗେ?
ମତେ ତ ପିଠା କଲେ କାକରା ପିଠା ଟିକେ ନାଗୁ ଭଲ ଲାଗେ ନହେଲେ ଆଉ କିଛି ଭଲଲାଗେନି। ଟିଆ
ଆପଣ କିଛି ପିଠା କରି ଶିଖିଛନ୍ତି।
ନା ନା ଚକୁଳି ପିଠା ଛଡ଼ା ଆଉ କିଛି ଶିଖିନି।
ହୁଁ ତ ଚକୁଳି ପିଟା ବି ତ ବହୁତ ସହଜ କାରଣ ବିରି ଆଣ ବାଟି ଦେଲା ପରେ କେବଳ ତିଆରି କରିକି ହିଁ ଖାଇଦେବ ଚକୁଳି ପିଠାରେ ବି ମାନେ ବହୁତ ସାରା ଆଇଟମସ ଅଛି। ଚକୁଳି ପିଠାରେ ଯେମିତି ଆମେ ପିଆଜ ପକେଇକି ଚକୁଳି କରି ପାରୁଛେ ସବୁ ଭେଜିଟେବଲସ କାଟିକି ବି ଚକୁଳି କରିପାରିବା ତ ସେମିତି ପ୍ଲେନ ଚକୁଳି ବି ଖାଇଲେ ଆହୁରି ଭଲ ଯଦି ଆଉ ତରକାରୀ ମଟର ତରକାରୀ ସେହିତ ଖାଇବେ ଆହୁରି ବହୁତ ଭଲ ଲାଗିଥାଏ। ଆଉ ତା ସହିତ ଆମର ଚକୁଳି ସାଙ୍ଗରେ ମିଠା ଆଉ ତା ସାଙ୍ଗରେ କଦଳୀ ଆଉ ଜିଲାପି ସବୁ କିଛି ଯାହା ବିି ଖାଇବୁ ବହୁତ ଭଲ ଲାଗି ଥାଏ। ଓ ମୁଁ ଏବେ ରହୁଚି ଫ ନେଇକି ଆପଣଙ୍କୁ କଲ୍ କରିବି।
ଆଜ୍ଞା।